ଲୋ
ହାଲୋ।
ହଁ ହ୍ୟାଲୋ।
କଣ କରୁଛନ୍ତ?
ମୁଁ ଏଇଠି ବସିଥିଲି। ଆପଣ?
ମୁଁ କଲେଜ୍ ଆସିଥିଲି।
ଆଚ୍ଛା।
ଏ ହଉ କଣ ଖାଇଥିଲ କଣ?
ଖାଇଥିଲୁ ଚୁରା।
ଓହୋ! ଆଉ ତୋମେ ଯେ କଣ ପଢୁଛ ଏଇକ୍ଷଣି?
ପ୍ଲସ୍ ଥ୍ରୀ ଥାର୍ଡ ଇୟର୍।
ଆରେ ମୋର ବି ସେଇ ପ୍ଲସ୍ ଥ୍ରୀ ଥାର୍ଡ଼ ଇୟର୍ ରେ ଛି, ଆଉ ଏ ତୋମ ଘରେ ସମସ୍ତେ କିଏ ଅଛନ୍ତି? ହୁଁ, ଆମର ଏଠି ଜଗତପୁର ଜାଣିଥିବ?
ଓ ହୋ!
ଆଉ କଣ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ଅଛନ୍ତି ଆଉ।
ଓ ହଁ।
ଆପଣ କଲେଜ୍ ଯାଉଛନ୍ତି ନା କଲେଜ୍ ରୁୁ ଆସୁଚନ୍ତି?
ହୁଁ। ଆଉ କଣ ଖାଇଥିଲ କଣ?
ଖାଇଥିଲୁ ଚୁଡ଼ା। ତୋମେ?
ମୁଁ ତ ଖାଇଥିଲି ମୁଁ ଯୋଉ କଣ ମୋ ମୁଁ ତ ସେ ଚୁଡା କଦଳୀ ଖାଇଥିଲି। କଲେଜ୍ ଆସିଥିଲି ଆମର ଚାଲିଥିଲା ତ ଏଇ ଯୋଉ କ୍ଲାସ୍ ଥିଲା ଯେ।
ଏକ୍ଜାମ ସରିଗଲାଣି ଫୋର୍ଥ ସେମିଷ୍ଟାର୍?
ଓ ନାଇ ସରିନି। ସରିନି ହବ କୋଉନ ଆ, ଭିତରେ ଗୋଟେ।
ଆମର ଚାଲିଛି।
ଚାଲୁଛି। ତୋମର କଣ ଇଏ କଣ? ତୋମେ କଣ ନେଇଛ? ଅର୍ନସ୍ କଣ ତୋମର?
ମୋର ଇ ଇତିହାସ
ଇତିହାସ ଆଉ ତମ ଦେହ ଭଲ ଅଛି?
ହଁ ହୁଁ।
ତମ ଘର କଉଠି?
ଆମର ନାୟାଗଡ଼।
କୋଉଠି? ଓଃ ନୟାଗଡ ନୟାଗଡରେ ମୋର ଗୋଟେ ମୋ ଜେଜେ ମାଙ୍କ ବାପ ଘର।
ଓହୋ ଆପଣଙ୍କର କ ଏ ଯୋଉ ଜଗତପୁର କହିଲେ।
ନାଇଁ ମୁଁ ମୋ ମାଆଙ୍କ ଘର ନୟାଗଡ। ସିଏ ମାନେ ବାହା ହେଇଥିଲେ ଆସିକି ଏଠି ଯାଜପୁରରେ ବାହା ହେଇଥିଲେ।
ଆଚ୍ଛା। ଆପଣକ କୋଉ ?
ମୋରପା ଇଏ ଇଏ ଏଜୁକେସନ ଶିକ୍ଷା।
ଆଚ୍ଛା।
ଆଉ ତୁମ ମାମା କଣ କରୁଛନ୍ତି? ପ୍ରାକ୍ଟିକାଲ ହେଇନି। ହବ ଏଇନି ଖାତା ଦେଇନାହାନ୍ତି ତ କାଇଁ କିଛି ଦେଇନାହାନ୍ତି କରିବା ପାଇଁ ପ୍ରାକ୍ଟିକାଲର।
ହ ଠ ହୁଁ ସେଇ ଭା ଭାତ ଡାଲମା ଭଜା। ଯ ଲଟା
ତୁମ ମାମା?
ମାମା ଏଇଠି ଅଛନ୍ତି ଘରେ।
ହଁ ହଁ।
ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ କି ମୋ ମାମା ଅଛି ମୁଁ ଅଛି ଆଉ। ଏ
ହଁ କିଏ କିଏ କହିଲେ?
ମୁଁ କହିଲି ମୋ ମାମା ଆଉ ମୁଁ।
ଆଉ ଭାଇ ନାହନ୍ତିି।
ନାଇଁ ଭାଇ।
ହ୍ୟାଲୋ। ହ୍ୟାଲୋ।
ଶୁଭୁନି କିି?
ନା ନା ମଝିରେ ଶୁଣା ଗଲାନି।
ହ୍ୟାଲୋ।
ହଁ ଏବେ ଶୁଣାଗଲା।
ମୁଁ କହିଲି ମୁଁ କଲେଜ ରେ ଏବେ ବାହାରୁଛୁ ତ ଯିବି ବୋଲିକି ଘରକୁ ସେଇ ଯୋଗରୁ ଶୁବିଲାନି କାନରେ ଦେଇଥିଲି ଆଉ ସୁବି ନଥିବ।
ନେଟୱର୍କ
ଗାଧଉଚନ୍ତି କଣ?
ହଁ ହଁ ଗାଧେଇ ସାରିଲିଣି ସକାଳୁ।
ଗୋଟେ ମାନେ କଣ କଣ ଭଲ ଠାକୁର ଅଛନ୍ତି ବୁଲିବା ପାଇଁ କହିଲେ?
ଆମ ପଟେ ଅଛନ୍ତି ରାମ ମନ୍ଦିର ଅଛ
ହଁ ନୟାଗଡରେ ସେ ଯୋଉ ରାମ ମନ୍ଦିର ଅଛନ୍ତି ମୁଁ ଭୁ ଯାଇଥିଲି ଥରେ।
ହଁ ଆଉ ଆମ ନୟାଗଡ଼ ଜଗନ୍ନାଥ ମନ୍ଦିର ଦ ଦକ୍ଷିଣକାଳୀ ମନ୍ଦିର ଲଡୁ ବାବାଙ୍କ ମନ୍ଦିର।
ହଁ ଲଡୁବାବା ମନ୍ଦିର ମୁଁ ଦେଖିଛି ଯେବେ ମୁଁ ଛୋଟ ଥିଲି। ସେତେବେଳେ ମୁଁ ଯାଇଥିଲି ମୋ ମା ସାଙ୍ଗରେ ସେବେ ମୁଁ ଦେଖିଥିଲି ଛୋଟବେଳେ ଆଉ ମାନେ ନାହିଁ ମାମା ମୁଁ
ମଇଶାମୀ ଦେବୀ ମନ୍ଦିର ଆସିଛନ୍ତି ବୁଲିବାକୁ।
ବୁଡ଼େଇ ବନି
ବୈଷ୍ଣବୀ ଦେବୀ।
ବୈଷ୍ଣବ ଦେବୀ ବିି ମୁଁ ଯାଇଛି କି ନାଇଁ ମୁଁ ମନେ ନାହିଁ କିନ୍ତୁ ଲଡୁବାବା ମନ୍ଦିର ଯାଇଛି ସେଇଟା ଆମ ମା ଘର ପାଖେ ମାନେ ଅଳ୍ପ ବାଟ।
ଓହୋ କଣ କହୁଥିଲେ? ସରଣ କୂଳରେ ବୋଧେ ଆପଣଙ୍କ ମା ଙ୍କ ଘର ଆଉ?
ଜାଣିିନି ତ ଇଟାଲ ନା କିନ୍ତୁ ମାନେ କେବେ ମାନେ ଯେତେବେଳେ ଛୋଟ ହେଇଥିଲି ସେବେ ଯାଇଥିଲି। ତଥାପି ହେତଳେ କୋଉଠାରେ ପଡୁଥିଲି ଯେବେ ବର୍ଷେ ଦି ବର୍ଷ ହେଇଥିଲୁ ତେବେ ଯାଇଥିଲି। ତାପରେ ତାପରେ ମୁଁ ଆଉ କେବେ ଜାଇନି। କି ମତେ ଆଉ ଟିଏ ନିଅନ୍ତିନି ତାପରେ ମୋ ମା ମରି ହେଲେ ଯେ ମୁଁ ଆମର ଲେ ସେତେବେଳେ ଆଉ କେହି ନେଲେନି ଆ ନେଲେନି ମୁଁ ଯିବି କେମିତି?
ଆଉ ଏବେ ଆସିନାହାନ୍ତି ନା କଣ?
ନାଇଁ ଏବେ ମୁଁ କେବେ ବି ଯାଇନି ଛୋଟବେଳେ ଯା ଯାଇଥିଲି ହୁଁ ଦାଦା ହେରିଆ ସବୁ ଯାଆନ୍ତି ମୁଁ ଯାଇନି ତାଙ୍କ ସାଙ୍ଗରେ। କନା ମ ଛାଡେନି।
ଆଚ୍ଛା ଏବେ ଆସୁନାହାନ୍ତି କେବେ ବୁଲିବାକୁ ଯିବେ?
ଏବେ କେବେ ଗୋଟେ ଯିବା ଦେଖିବା ଆଉ। ଆଉ କଣ?
ଆଉ ଆପଣଙ୍କର କୋଉ ଗାଁ?
ଆମ ଘର ଯାଜପୁର। ଯାଜପୁରରେ ତ ବହୁତ ମାନେ ଜାଗା ଅଛି ବିରଜମା ଠାକୁର ଅଛନ୍ତି ଜାଣିଥିବ? ବିରଜା ମା ବିରଜାମା ମାନେ କେବେ ଭୁଲିବା ବସ ବିରଜା ମା ତାପରେ କୃଷ୍ଣ ପୋଖରୀ। ଉଦଗିରି ତ ମାନେ ବହୁତ ଭଲ ଭଲ ଜାଗା ଅଛି ଉଦଗିରିରେ ରତନଗିରି ଅଛି ଜାଣିଥିବ ଉଦଗିରି ରତନଗିରି।
ହଁ ମୁଁ ଶୁଣିଛି ମୁଁ କେବେ ସେପଟେ ଲାଇନ କୁ ଯାଇନି।
ଉଦଗିରି ମାନେ ଆମ ଘର କତୁରୁ ଦି କିଲୋମିଟର। ଆମେ ଏଇ ସବୁ ସାଇକେଲ ନେଇକି ପଳେଇବୁ ସାଇକେଲ ନେଇକି ପଳେଇବୁ ଏଇ ଯୋଉ ଆସନ୍ତିନି ସବୁ ବୁଦ୍ଧିଷ୍ଟ ମାନେ ଆସନ୍ତିନି ଚୀନ ରୁ।
ଓ ହୋ।
ସବୁ ଆମର ଜାନୁଆରୀ ଷୋହଳରେ ଆମର ଜାନୁଆରୀ ତେର, ଚଉଦ, ପନ୍ଦର, ଷୋହଳ ଚାରି ଦିନି ଆମର ସେଠି ମେଲଣ ହୁଏ। ସେମାନେ ଆସନ୍ତି ତାଙ୍କ ପାଠ ଫାଠ ସବୁ ପଢନ୍ତି ପଢି ପାଢିକି ଯାଆନ୍ତି।
ହଁ ସେ ବଟୁପୁ ପିକନିକ ବି ଯାଆନ୍ତି।
ଦୋକାନ ମାନେ ଉଦୟଗିରିରେ ମାନେ ସେ ସବୁ କଣ କୁହନି ମାନେ ସେଇଠୁ ବହୁତ ଜିନିଷ ବାହାରିଲା। ବହୁତ ଖଣି ବାହାରିିଲା ବି ସୁନା ବୁନା ସବୁ ବାହାରିଛି। ମାନେ ବହୁତ ମାନେ ସବୁ ମୂର୍ତ୍ତି ବି ବାହାରିଛି।
ଆଚ୍ଛା।
ତମେ କେବେ ଆସ ଦେଖିକି ଯିବ ଯେହେତୁ ଆମର ଯେତେବେଳେ ଯେତେବେଳେ ଆମର ଉଦୟଗିରିରେ ମାନେ ସବୁ ଏଇ ସରକାର ଆସିଥିଲେ ଆସିଲା ମାନେ ସରଜପୁର ବି ତାେ ପହଞ୍ଚିଲା ସିଏ ଗୋଟେ ବହୁତ ହିଁ ଖରାପ ପିଲା।
ଓହୋ।
ମାନେ ପ୍ରବଳ ମାନେ କେତେ ଗୋଟେ ମାନେ ଗାଡିରେ ଗାଡିଏ ହବ ଖାଲି। ମାନେ ଏମିତି ଚୁନାର ଯୋଉ ଖଣ୍ଡ ସେଇ ଭଳିଆ ସବୁ ଭାରି ଥିଲା। ହଁ ବହୁତ ଭ ବାପ ଉଦା ହେଇଯିବଣି। ସିଡି ପୁରା ଏମିତି ଘେରଉ କରିଦେଇଚନ୍ତି ଯେ ମାନେ ଆମେ ସେ ଭିତରକୁ ପାହାଡ ଉପରୁ ଯାଇପାରିବାନି? କିନ୍ତୁ ଉଦୟଗିରି ବୁଲି ପାରିବ।
ଓହୋ।
ହୁଁ।
ଚାରିଆଡେ ତାହାଲେ ବୁଲି ଯାଇଚନ୍ତି?
ମୁଁ ତ ଚା ଆମ ଘର ପାଖରେ ମାନେ ଆମେ ସବୁ ବୁଲୁ ଚାରି ଆଡେ?
ଆଉ ମାଙ୍କ ମନ୍ଦିର କେତେ ଥର ଯାଇଚ? ମୁଁ କହିଲି ବିରଜା ମାଙ୍କ ମନ୍ଦିର କେତେ ଥର ଯାଇଚନ୍ତି?
ମୁଁ ବିରଜ ମାଙ୍କ ମନ୍ଦିର ତିନି ଚାରି ଥର ଯାଇଚି। ଏଇ ମାନେ ତଥାବି ମୁଁ ଯୋଉ ଯେବେ ପଢିବି କଲେଜରେ। କେବେ ଆଉ ଯାଇନି। କିନ୍ତୁ ଯାଇଥିଲି ଦଶମ ବେଳେ ଯାଇଥିଲି।
ଆଚ୍ଛା ସେଠି କଣ ପର୍ବ ହୁଏ?
ଆମ ଏପଟ ତ ମାଙ୍କୁ ତ ମାଆଙ୍କର ତ ପର୍ବ ହୁଏ। ଉଁ କଣ ସେଠି ତ ମନ୍ଦିରରେ ପୂ ଜା ହୁଏ। ତାଙ୍କର କଣ ଭଜା ହୁଏ। ଖାଲି ଗୋଟେ ଆମର ଯୋଉ ଚା ବର୍ଷକୁ ଥରେ ମାଙ୍କ କତିରେ ଯଜ୍ଞ ହୁଏ। ସେ ଆଉ ଯା ପୂଜା ପାରଥନା ସେଠି ମାନେ ସେପଟେ ହୁଏ ମେଲଣ ପଡେ।
ହଁ।
ବହୁତ ଜିନିଷ ପଡ଼ିଥାଏ। ମେଲଣ ସେଇଠି ତମେ ସବୁ ଖେଳନା ଫେଳନା ସବୁ ଆଣିପାରିବ। ଆଉ କଣ କୁହ? ଆମ ଏପଟେ ତ ମାନେ ବହୁତ ଭଲ ଭଲ ଜାଗା ଅଛି। ଏବେ କିଛି ଖାଇନି କଲେଜରୁୁ ଯାଉଚି ଘରକୁ ଯିବି। ଘରକୁ ଯାଇକି ମାମା କଣ ରୋଷେଇ କରିଥିବ ଖାଇବି ଆଉ।
ଅ ହ।
ଆଉ କଣ?
ହ
ତମ ସାଙ୍ଗରେ ଗପି ଗପି ଆସି ଆସି ମୁଁ ଆ ଅଧା ବାଟ ଆସିସାଇଲିଣି ଆଉ ଅଳ୍ପ ବାଟ ରହିଲା ସରିଯିବ।
କହିଲି ପଢା ପଢି କେମିତି ଚାଲିଚି?
ପଢାପଢି କେମତି ଭଲ ଚାଲିଛି ଆଉ କେମିତି ଚାଲିବ?
ଆଉ
ଆମ ଦୁଇ ଭଉଣୀ ମାନେ ଆସିଲାଣି ନା। ସେ ଭଉଣୀ ର ସବୁ ଇଣ୍ଟରସିପ୍ ପାଇଥିଲା ସବୁ ପଠେଇଥିଲା ବାହା ରକୁ ଯୋଉ ଇଏ କରିବା ପାଇଁ। ସବୁ ତଦନ୍ତ କରିକି ଆସିବ ଲେଖିବ ଖାତାରେ କେ
ହଁ ଆମର ଏବେ ସେଇଟା ବି ଚାଲିଚି।
ତମର ଚାଲିଚି ଆମର ସରିଗଲାଣି କେବେଠାରୁ।
ତମର ଛୁଟି ପୂର୍ବରୁ ବୋଧେ?
ଜଲଦି ଜଲଦି ସରିଯାଉଚି।
ହୁଁ ହୁଁ। ଆମର ବି ସେମିଷ୍ଟାର୍ ସରି ସାରନ୍ତାଣି ଯେ ଛୁଟି ହେଲା ତ ଆଉ ସେଥିପାଇଁ ହେଲାନି।
ତାରି ଭିତରୁ କଣ କଣ ପାଠ କରୁରୁୁ। ଶିଖୁଚୁ ଆଉ କଣ କରୁଚୁ ଏମତି ସବୁ।
ହଁ ହଁ। ପ୍ରୋଜେକ୍ଟ ସରିଗଲାଣି ତାହେଲେ।
ହ୍ୟାଲୋ।
ମୁଁ କହିଲି ପ୍ରୋଜେକ୍ଟ ସରିଗଲାଣି ତାହେଲେ।
ହଁଁ ଆମର ସ ସରିଗଲାଣି ସବୁ ଲେଖା ଲେଖି ସବୁ ସରିଗଲାଣି। ହଉ ତମେ ଯାଅ କଣ କର ହେଲା ମୁଁ ପଛରେ ଫୋନ୍ କରିବି ଆଁ ହଉ ରଖୁଚି।